ହଁ ଦିଦି ନମସ୍କାର।
ହାଲୋ।
ହଁ ଦିଦି ନମସ୍କାର।
ହଁ ହଁ ସୁବୁ ନଥିଲା ହେ।
ଅଁ ହଁ।
ତମେ କହିଲ ଯେ ହଁ ଭଲ ଅଛି। ତମେ ଘରେ ସବ ଘରେ ସବୁ ଭଲ ଅଛନ୍ତି ନାଇଁ।
ହଁ ଘରେ ଭଲ ଅଛନ୍ତି ଏବେ ସବୁ।
ହୁଁ ବାବାଙ୍କ ଆମର ସବୁ ଭଲ ବାବାଙ୍କ ଦେହ ଭଲ ନାଇଁ। କହୁଥିଲ ତ ଭଲ ଅଛି ନା ଏବେ?
ହଁ ଏବେ ଟିକେ ଭଲ ଅଛନ୍ତି ସେ ଟାଇମ ରେ ହିଁ ଟିକେ ହେଇଯାଇଥିଲା ଟିକେ ଅଧିକ ଜର।
ଏମିତି ଭାଇରାଲ ଫିଭର ଚାଲିଛି ସମସ୍ତଙ୍କୁ ଜାଣିଲ।
ହଁ।
ସେଥିପାଇଁ ବର୍ଷା ଫର୍ଷା ହେଲେ
ହଁ।
ଟିକେ ବାହାର ଖାଇବା ଟା ଏଭଏଡ କର ତମେ ବି ବାହରେ ରହୁଚ ନା।
ହଁ।
ବାହାର ଖାଇବାଟା ଆଭଏଡ଼୍ କରିବ।
ଠିକ ଅଛି।
ବାକି ସବୁଦିନ ଖାଅ ଆଉ ବାହାର ଖାଇବା ତ ଏବେ କମନ ହେଇଗଲାଣି।
ହଁ ନ ଖାଇଲେ ଟିକେ ଭଲ ଲାଗୁନି ନା।
ହୁଁ ଫାଷ୍ଟଫୁଡ଼ ତ ପୁରା କମନ। ଆଉ ମଝି ମଝିରେ ଖାଇବାକୁ ପଡେ ଆମେ ସିନା ଏବେ ପିଲାପିଲି ହେଲେ ଏବେ ମଜ ଛାଡିଲେ ମୁଁ ବି ଆଣିକି ଖାଇବା ଆର
ଓ ହୋ ହଁ ହଁ। ହେଲେ କଣ କଣ ପସନ୍ଦ ତମକୁ ବାହାରୁ ଖାଇଆକୁ।
ବାହାରେ ସିଙ୍ଗଡ଼ା ବେଶୀ ଖାଇଆର।
ହଁ।
ଆଉ ରୋଲ୍ ଖାଇବି ଟିକେ।
ହଁ।
ଆଉ ଏତେ କିଛି ଖାସ୍ ନାଇଁ ରୋଲ ସିଙ୍ଗଡା ଆୟା ଆଉ ମୁଁ କେ କଟଲେଟ୍ କଟଲେଟ୍ କେତେବେଳେ ପସନ୍ଦ ହେଲା ଜାଣିଚ ନା।
କେତେବେଳେ?
ମୋର ପିଲା ଯେତେବେଳେ ମ ପେଟରେ ଥିଲା। ମୁଁ ଖାଲି କଟ୍ ଲେଟ୍ ଖାଇବାର।
ହଁ।
ମାନେ ଆଉ କଉ ଜିନିଷ ଛୁଇଁବାର ନାହିଁ। କଟ୍ ଲେଟ ଛାଡ଼ଦେଲେ ଖାଲି କଟ୍ ଲେଟ୍। କହିଲେ ଲାଷ୍ଟରୁ ମୋ ଶାଶୁ କହିଲେ ଆଉ କଟ୍ ଲେଟ୍ ବନେଇକି ଦେବି ଖା ବଲିକିି। ବାହାରୁ ବି ଖାଇଲି ଅଧା ଦିନ।
ହଁ।
ତାପରେ ସଂ-ସଂକ୍ରାନ୍ତି କରୁଚି ହେଲା।
ହଁ।
ସଂକ୍ରାନ୍ତି ଦିନରୁ ବି ଖାଲି ଚଟର୍ ମଟର୍ ଚଟର୍ ମଟର୍ କଣ ଖାଇବି କଣ ଖାଇବି ଲାଗିଲା। ଆଉ ରହି ହଉନି କିଛି ଖାଇପାରିବାର ନାହିଁ ସେଥିଲା ଆଡକୁ ବାନ୍ତି ହେବାର କିନ୍ତୁ ଏ ଜାଗ ଟିକେ ଇଚ୍ଛା
ଠିକ୍ ଅଛି।
ହୁଁ- ସେତେବେଳେ ମୋ ଶାଶୁ କରିକି ଦେଲେ କଟ୍ ଲେଟେ ତାପରେ ଆମ ଘରକୁ ଗଲି ମାମୁଁ -ମ ମା କହିଦେଲା
ହଁ।
ଏମତି ଚାଲିଚି ଗୋଟେ ଗୋଟେ ଏବେ ତାପରେ ଯେତେବେଳେ ସେ ଜନ୍ମ ହେଇଗଲା
ହଁ।
ଛାଡ଼ି ଦିଅନ୍ତି ଆଉ ଜମା ଖାଆନ୍ତି
ହଉ ଭଲ।
ହୁଁ -ହୁ।
ବାହାର ଜିନିଷ ଯେତିକି ମାନେ ପାଟି ପାଇଁ ସ୍ଵାଦ ସେତିକି ଖରାପ୍ ହେଇଯାଉଚି।
ହଁ ଦେହ ବି ଖରାପ। ନହେଲେ ବାହାର ଜିନିଷରେ ଦେହ ଖରାପ ଆମେ ଯା ସେତେବଳେ ଆମେ ଦେହ ଖରାପ୍ ହେଇଯାଇଥିବ।
ସିଏ ଭିତର ଇମ୍ୟୁନିଟି ପାୱାର ଟା କମେଇ ଦଉଚି ନା ସେଇଟା ହ ଉଁ- ବିଚାର କରୁଚି ଆଉ।
ସେଇଟାରେ ତାପରେ ଆଁ -ମେଡ଼ିକାଲ୍ ଯିବ ତାଙ୍କେ କହିବେ ଯେ ଏଇ ତମେ ମେଡ଼ିକାଲ୍ ଯିବ ଏ ଭାଇରାଲ୍ ହେଇଗଲା। ଏ ବ୍ୟାକ୍ଟେରିଆ ପଶିଯାଇଥିଲା ଏ ଏମିତି ହେଇଯାଇଥିଲା ଏରା ସବୁଯାକ ଆସୁଚି କହୁନୁ ସେଟା କିଏ କହୁଚି।
ହୁଁ।
ହଉ ଆଉ -ଆଉ କଣ୍ ପଚାରନ୍ତୁ ଆପଣଙ୍କର ଆପଣଙ୍କ ତରଫରୁ କଣ୍ ପଚାରନ୍ତୁ।
କଣ ପଚାରିବି ଆଉ- ପଢାପଢି ସବୁ ଚାଲିଚି ନା ନାଇଁ?
ହଁ ପଢାପଢି ଚାଲିଚି ଗୋଟେ ପ୍ରକାର ବାକି ଏସ୍ -ଏ -ପ୍ରକାର ସବୁ କାମ ଟିକେ ରହିଗଲେ ଆଉ ସେଇଟା ଟିକେ ଟାଇମ୍ ଦେଇ ହଉନି ଆଉ।
ହଁ- ହଁ ସେଇଟାକୁ ଇମ୍ପୋଟାଣ୍ଟ୍ ଦବନା ଆଉ।
ହଁ ବାକି ବେଳେ ବେଳେ ମାନେ ଗୋଟେ ଗୋଟେ ଘଣ୍ଟାରେ ସରିଯାଏ ନା ଏଇଟା।
ହୁଁ -ହୁଁ।
ହଁ ଜଣଙ୍କ ପାଖରେ ଗୋଟେ ଘଣ୍ଟାରେ ସରିଯାଉଛି। ତ ସେଇଟା ଭାବିକି କରିଲା ବେଳେ ହେଉନି ସେ ଟାଇପ ର।
ହେଲା ହେଲା।
ଅଧିକ ସମୟ ପଳଉଛି ଏଥିରେ ଆଉ।
ହୁଁ।
ଆଉ ସେତିକ ସମୟ ଗଲା ପରେ ଆଉ ପଢିବା ପାଇଁ ଟୋଟାଲି ବଳ ନଥାଉଛି।
କ୍ୟାରିୟରକୁ ବି ଧ୍ୟାନ ଦେବ। କାହିଁକି ଜାଣିଛ ନା ଦେଖ ଝିଅ ପିଲା ଏମିତିକି ଏବେ ଆମେ କ୍ୟାରିୟର ଦେବା ଏବେ ତ ମ୍ୟାରେଜ ହେଇନି ନା।
ନାଁ।
ତମେ କ୍ୟାରିଅର ଯାଇପାରିବ ଯାହା ଚାହିଁବ କରିପାରିବ। ଥରେ ବାହାହେଇଗଲ ନା ତାପରେ ଘରକୁ ତାପରେ ପିଲାବି ହବ ଘରକୁ ପିଲାକୁ, ଶାଶୁକୁ ଶଶୁରକୁ, ହଜବେଣ୍ଡ କୁ ଦେଖିଲା ବେଳକୁ ଆଉ ତମେ ଚାହିଁଲେ ବି କ୍ୟାରିୟର ବନେଇ ପାରିବନି।
ସତ କଥାବି।
ମୁଁ, ମୁଁ ବି ଚାକିରୀ କରୁଥିଲି। ମୁଁ ଗୋଟିଏ ଟିଚର୍ ଥିଲି। ହେଲା ପାଞ୍ଚ ବର୍ଷ ଟି। ଟିଚିଂ କଲି, ମୁଁ ମାନେ ବିଏଡ଼୍ ଜଏନ୍ ହେଇକି ଟିଚିଂ କଲି ପାଞ୍ଚ ବର୍ଷ କଲି। ତାପରେ ବାହାଘର ହେଲା। ବାହାଘର ହେଲା ପରେ ଶାଶୁଙ୍କ ଦେହ ଖରାପ। ଛଅ ମାସରେ ଚାକିରୀ ଛାଡ଼ିଦେଲି। ଶାଶୁଙ୍କ ଦେହ ଖରାପ। ହଜବେଣ୍ଡ ଆଉ ସବୁତ ବାହାରକୁ ଯିବେ, ମୁଁ ତ ଜଣେ। ଦିଅର ବାହା ହେଇନାହାନ୍ତି। କଣ କରିବି ଛ ବାହା ହେଇକି ଛଅ ମାସରେ ଚାକିରି ଛାଡ଼ିଦେଲି। ଏଇଟା ଏବେ ଚାରି ବର୍ଷ ହେଲା ବାହାଘର। ଏବେ ପର୍ଯ୍ୟନ୍ତ ଚାକିରି କରିନି।
ହଁ, ପରିସ୍ଥିତି ବିଚାର କରୁଛି।
କେତେବେଳେ କଣ ଆସିବ ସୁବିଧା ଅସୁବିଧା ମୋ ଶାଶୁ ସବୁ କାମ କରୁଥିଲେ। ଏମିତି ହେଲା ଯେ ଅସୁବିଧା ଦେହ ପୁରା ଖରାପଯେ ଆଉ କିଛି କରିପାରିଲିନି।
ରିଚାର୍ଜ ସରିଗଲାଣି। ମମିଙ୍କର ବି ସେ ମାନେ ସେ ପ୍ରକାର ସବୁ ରହୁଛି ମାନେ ଭତ ବାତ ହେଇଗଲେ ଟିକେ ବହୁତ ଅସୁବିଧା ହଉଛି ନା କେତେ କାମ କରୁଥିଲେ ଏବେ, ଆଉ ବସି ଉଠି ହଉନି। ଚାଲିବା ଟା କଷ୍ଟ ହଉଛି ସେଟା
ସେଇଟା ହଉଛି କଥା ସେଥିପାଇଁ ତମେ ନିଜ ଗୋଡ଼ରେ ଠିଆ ହେଇପଡିବ। ଯାହା ଏବେ ମୋର ଯଦି ମୁଁ କହୁଛି ମୁ କ କରୁଛି ଗଣମଣ୍ଟଖଛି
ହଁ।
ଏଇଟା ଯଦି ମୁଁ ଆଗରୁ କରିଥାନ୍ତି ମୋତେ କହିବାକୁ କି ନାହିଁ।
ନା।
ମୁଁ ମର ପ୍ରାଇଭେଟରେ ରହିଗଲି ଚାକି ଆରାମରେ ଛାଡିଦେଲି ମୁଁ ଯଦି ଆଗିରେଟ ଥାଆନ୍ତି ମ ଚାକିଟା ଛାଡିଥାନ୍ତି।
ନା।
କେତେ ଦେହ ଖରାପ ହଉ ଚାକିରିଣ ରଖିଥାନ୍ତ ନା ନା ଘରେ ମୁଁ ତ ମ ମେ କି ଛା ନଥା ନା
ନା।
ସେଇଟା ହଉଛି କଥା କ୍ୟାରିଅରଟା ଯଦି ମୁଁ ଆଗରେ ବନେଇ ଦେଇଥାନ୍ତି। ଏବେ ମୁଣ୍ଡ ପିଟି ନଥାନ୍ତି ଯେହେତୁ ଆଗ ମନ୍ତି ଏବେ ଆଉ ଲାଗି ପଡିଛି ଯେ କଣ ହବ? ଘର କାମକୁ ପିଲାର କାମକୁ ସବୁକୁ ଦେଖିଲା ବେଳକୁ କଣ ଟାଇମ୍ ଅଛି?
ସମୟ ମିଳୁନି ସତ କଥା ମୋ ସାଙ୍ଗ ବି ହେଇନି ମୋ ସାଙ୍ଗ ବି ସେ ମାନେ ଟିକେ ତମ ପରି ଭାବେ କିନ୍ତୁ କଣ କହିଲା ତାଙ୍କ ଘରେ ପଢିବାକୁ ଦଉଥିଲେ ପରନ୍ତୁ ଇଛା ନ ତାଙ୍କର ପଢିବାର ଇଛା ନଥିଲା ଏତେ ତା ସହିତ ଏବେ ପଢିବି ବୋଲି ଭାବିଲା ବେଳକୁ ସମୟ ମିଳନି ତାଙ୍କର ହେଲେ ଗୋଟେ ପୁଡି ଅଛି।
ହଁ ହେଲା ଆଉ ଆଉ ତ ବିଲକୁଲ ଟାଇମ ନାହିଁ।
ସେଇଟା ହିଁ ଆହୁରି ହଁ ଆହୁରି କଣ କହିଲେ ତାଙ୍କ ପିଲା ଏବେ ସ୍କୁଲ କୁ ଯାଉଛି। ତ ସେଇଟା ଭାବିଲା ବେଳକୁ ତାଙ୍କେ ସକାଳୁ ଉଠିକି ସେଇଟାକୁ ଇଏ କରିବେ। ତ ପିଲାର ପାଇଁ ଆଉଥରେ ମାନେ ତାଙ୍କ ସ୍ଵାମୀଙ୍କ ପାଇଁ ଆଉଥରେ ଆଉ ଟିକେ ଗଲା ପରେ ତାଙ୍କ ଶା ସ କହିଲେ ରୋଷେଇ ହବ ତ ସେଇଳକୁ ଜଗିଲା ବେଳକୁ ଆଉ ସମୟ ହଉନି। ତାହା ଭିତରେ ଅହୁରିି ତାଙ୍କ ମାନେ ନଣନ୍ଦ ତାଙ୍କେ ଆସିଯିଏ ବଡ ବଡ ନଣନ୍ଦ ଯିଏ ନୁହଁ। ତାଙ୍କେ ସେ ପାଖରେ ହିଁ ବାହାହେଇଛନ୍ତି ତ ପଳେଇ ଆସୁଛନ୍ତି। ତାଙ୍କେଠିକି ବିଜାରେ ହେଇଯାଉଛନ୍ତି ଆଉ ମାନେ ତାଙ୍କେ ଆସିଲେ ଟିକେ ଆଉଥରେ ନାଇଁ ଅଲଗା ଆଉ କଣ ଟିକେ ରୋଷେଇ କର ଯଦି ବି ରୋଷେଇ ସରିଯାଇଥିବ। ମିଳିମିଶିକି ଗଲେ ଅଲଗା କଥା ବାକି ତାଙ୍କୁ ଟିକେ ଅଧିକ ତ୍ ପ୍ରେସର ଦେଇ ଦଉଛନ୍ତି ଆଉ ସେଇଟା ଦୁଃଖ ହଁ ତାଙ୍କେ ସେଇଟା ହିଁ କହୁଥିଲେ। ଆଗରୁ ପଢି ଦେଇଥାନ୍ତେ ବୋଲି ତାଙ୍କେ ହେଲେ କହୁଥିଲେ ଆଉ ବହୁତ ସାରା ସାଙ୍ଗ ବାହା ହେଇଗଲେଣି
ମା ଯ ପରେ କରିବେ କିନ୍ତୁ ଘର କାମ ବି ତମ ଉପରେ ପଡିବ ନା ଆଉ ସେଇଟା ହଉ ତ କରନା କରିପାରିବନି।
ହୁଁ।
ଯଦି ରାନ୍ଧିବିନି ଖାଇବେ କଣ?
ଠିକ କଥା।
ସେମିତି ହେଉଛି କଥାଉ କଣ କରିବା ଆମେ? ଏବେ ଆଉଥରେ ପିଲାର ଦାୟିତ୍ଵ ପଢ଼ୁଛି ନା ତା ସହି ତ କିଛି କରିପାରିବେନି।
ନା।
ତାଙ୍କୁ ଗାଧେଇ ତିଲ ତେଲ ଘସିଦେବି। ପିଲାକୁ ଗାଧେଇବି ପିଲାକୁ ରେଡି କରିବି ତାକୁ ବ୍ରେଷ୍ଟ ଫିଟ କରେଇବି। ସବୁ କାମ ମୋର ହେଲି ଛୋଟଟା ଆଉ ଟିକେ ବଡ ହେଲେ ତ ଘର ସାରା ଧାଇଁବ ଆଉ ଟାଇମ ମିଳିବନି। ମୋ ଶାଶୁ ତାକୁ ଧାଇଁ ଧାଇଁ ଧରି ପାରିବେନି।
ନା।
ଜାଣିଲା ସେତେବେଳେ ମୁ ଏକା ଧାଇ ଧରୁଚି।
ଆଉ ଟିକେ ବଡ ହେଲେ ସତ କଥା ପୁରା ଫ୍ରି ହେଇକି ଖେଳିବେ ନା?
ହଁ ଏମାନେ ଗୋଟେ ତରକାରିରେ ଖାଇବେନି। ଏମାନଙ୍କୁ ଚାରି ପ୍ରକାର କରିକି ଦବାର ଅଛି ସକାଳେ ଗୋଟେ ଦିଟା ତରକାରୀ। ତରକାରୀ ହବ ରାତିରେ ଆଉ ପୁଣି ଦିଟା ତରକାରୀ ଆଜି ଗ୍ୟାସ ନଥିଲା। ହେଲା ଖରାପ ମାନେ ଲିକ କଲା ଗ୍ୟାସ। ତ ମୁଁ କିଛି ରାନ୍ଧିନି ଗ୍ୟାସ୍ ବାଲା ଆସିଲା ଘଣ୍ଟେ ପରେ ପାଇପ ଆଉ ରେଗୁଲେଟର ଚେଞ୍ଜ୍ କରିକି ଗଲା। ଘଣ୍ଟେରେ ଆମେ ସବୁ ଦିଟାକୁ ଖାଇବୁ ହେଲା। ହେଲେ କିଏ ଯଦି ଆଉ କୋଉ ଘରେ ହେଇଥାନ୍ତା ଭାତ ଟେ କି କଣ ଟେ ଗୋଟେ ତରକାରୀ କରିଦେ ଖାଇଦବା।
ହଁ ଟିକେ ହେଲେ ବି ହଁ କଣ ସିଜା ବି ହେଇଗଲେ ବି ରାଜି।
ଆମ ଘରେ ଭାତ ବନେଇଲି। ମିଶେଙ୍କ ପାଇଁ ଚାରୁ ବନେଇଲି। ପିଲା ପାଇଁ ଖିଚଡ଼ି ବନେଇଲି। ଶାଗ ଭାଜିଲି ଆଉ ତୁରୁଡା ଭାଜିଲି। ଏତିକି ସବୁ ସାଢେ ଦିଟା ଭିତରେ ଧାଏଁ ଧାଏଁ ଧାଏଁ ଧାଏଁ କଲି।
ଘଣ୍ଟାଟେ କଣ ଏତେ ଜଲଦି।
ହେଲା ମାନେ ତେପନ ଶାଗ ଶାଗ ତ ହେଇଯିବ ଛାଡ। ଏଇ ଯୋଉ ଭଜା ଯାହେଲ ବେଶି ବେଶି ତେଲ ପକେଇକି ଛାଣିଲା ବେଳେ ଭାଜିଲି ଆଉ କଣ କରିବା ନହେଲେ ତ ଭାଜି ହବନି। ମୁଁ ସବୁବେଳେ ଅଳ୍ପ ତେଲରେ ସିଝେଇ ଦେବି।
ହୁଁ।
ଆଉ କଣ ଘଣ୍ଟାରେ କଣ ସିଝେଇ ପାରିବି ସେଟାକୁ?
ନା।
ଆଉ ବେଶି ବେଶି ତେଲ ପକେଇକି ଧାଇଁ ଧାଇଁ ବନେଇଲିି। ଭାତ ବି ହେବାର ନାଇଁ। ଆଉ ଚୁଲି ଉପରେ ବସେଇ ସିନା ଦେବି ମୁଁ ଜଲଦି କଣ ଚୁଲି ଟାକୁ ମୁଁ କଣ ଜୋରେ କରିଦେବି।
ନା।
ମାନେ ଭାତଟା ସିଝେଇ ଦେବି ଯେ ସେତ ହବ ତାପରେ କେମିତି ସାଢେ ଦିଟା ସେତିକିରେ ଭୋକ ମୋ ଶ୍ଵଶୁରଙ୍କୁ ଭୋକ୍ କୋ ମୋ ଶାଶୁକୁ ଭୋକ ମତେ ଆଉ ଭୋକ ନାହିଁ। ମୁଁ କଣ କରିପାରିବି?
ମୁଁ ସେଇଟା ବୁଝେଇଲା ବେଳକୁ କଷ୍ଟ ହେଇଯାଉଛି ଆଉ।
ହଁ ଏଇଟା ହଉଚି କଥା। ଠିକ୍ ଅଛି ମୁଁ ରଖୁଛି ହାଁ।
ହଁ।